ହାଲୋ।
ହଁ ହେଲୋ।
ଗୁଡ଼୍ ମର୍ନିଂ।
ଭେରି ଗୁଡ୍ ମର୍ଣ୍ଣିିଂ କଣ କରୁଚନ୍ତି?
ସକାଳୁ ଉଠିକି ବସିଚି ଲାଇନ କଟିଗଲା ବର୍ଷା ହେଉଥିଲା ତ।
ଓହୋ ବର୍ଷା ସିଆଡେ ହଉଚି ଏବେ ବି ନା।
ହଁ ଏବେ ହଉଚି ଏବେ ଛାଡିଲାଣି। କିନ୍ତୁ ରାତିରେ ହଉଥିଲା ଆଉ ବର୍ଷା ତ ଠିକ ହେଲେ ଜାଣିଚନ୍ତି ଲାଇନ ବାଲା କାଟିଦେବେ ଲାଇନ ଆଉ କଣ କହିଲେ?
ମୁଁ କହିଲି ଆମର ହେଇ ନଥିଲା ଏଇ ଦି ଦିନ ହବ ବର୍ଷା ଟିକେ ଟିକେ ହେଲାଣି ରାତିରେ ହଉଚି ସକାଳୁ ଛାଡ଼ିଯାଉଚି।
ହଁ ବା ଆଉ ବର୍ଷା ତ ଟିକେ ହେଲେ ଲାଇନ ବାଲା କାଟି ଦଉଚନ୍ତି ଗୋଟେ ସେକେଣ୍ଡରେ ସାଙ୍ଗେ ସାଙ୍ଗେ
ଲାଇନ ନାଇଁ।
ରାତି ଚାରଟାରୁ ନାହିଁ।
ଓ ହୋ। ଆମ ଇନଭଟର ଅଛି ବୋଲି ଜାଣିପାରୁନୁ କେତେବେଳେ କଟି ଯାଉଚି କଣ।
ହୁଁ ହୁଁ। ଇନଭର୍ଟର ଅଛି ଯେ ଆଉ ଥୋଡି ନା ଏସି ଟା ଚାଲିବ ତେଣୁକରି ଆଉ
ଏସିି ଚାଲିପାରିବନି। ଏସି ବି ବେଶୀ ସମୟ ମୁଁ ଚଲାଏନି ଛୋଟ ଛୁଆ ନା ବେଶୀ ସମୟ ଚଲାଏନି। ଘଣ୍ଟେ ଘଣ୍ଟେ ଚଲେଇକି ବନ୍ଦ କରିଦିଏ।
ଭାଇ ଏବେ ଏବେ ଯଉ ଭଳିଆ ଗର ହେଲାଣି ବିନା ଏସିରେ ଆଉ କେହି ରହୁନାହାନ୍ତି।
କେହି ରହିପାରିବେନି, ଏ ବର୍ଷ ପ୍ରବଳ ଏସି ଲୋକ କିଣି ଏବେ ଯୋଉ ଗରମ ହେଲା। ଆଉ ବହୁତ ଆମର ହେଲାଣି ଚାରି ପାଞ୍ଚ ବର୍ଷ ହେଇଗଲାଣି।
ହୁଁ ହୁଁ ।
ଆଉ ରାତିରେ ଏସି ନ ହେଲେ ବି ଫ୍ୟାନ୍ ଟା ଚାଲିଥିଲେ ବି ଛୁଆ ଟିକେ ଶୋଇପଡ଼ିବେ । ଫ୍ୟାନ ନ ଚାଲିଲେ ତ ଟୋଟାଲି ଶୋଇବେନି।
ଆଜିକାଲି ଛୁଆ ବ ଏସି ନହଲେ ମୋବାଇଲ । ନହେଲେ ଖାଇବେନି ଏସି ନହେଲେ ଶୋଇବେନି।
ସେଇଆ ମୋ ପୁଅ ବା ପରା ଯାଇ ପାରୁନି ସ୍କୁଲ। ମାନେ ଯୋଉ ଭ୍ୟାନ ଟା ପଠଉଛନ୍ତି ତାଙ୍କର ସେଥିରେ ଏସି ନାହିଁ।
ଆଚ୍ଛା ।
ଏସି ନାହିଁ ସେ ଏସି ରେ ରହିଗଲାଣି ଏ ଯୋଉ ଗରମ ହଉଛି ତାପରେ ଅଧିକ ପିଲା ହେ ହେଇ ଯାଇ ଛନ୍ତି ଯେ ଗାଡି ଟା ଛୋଟ ହେଇ ଯାଉଛି। ବସ୍ ଫସ୍ ଦେଲେ ଫ୍ରିରେ ଛୁଆ ଗୁଡା ଟିକେ କମ୍ଫର୍ଟ ରେ ବସିକି ଯାଆନ୍ତେ ।
ହୁଁ ହୁଁ ।
ବହୁତ ପିଲା ହେଇଗଲାଣି ସେ ବସ୍ । ବି ଦଉନାହାନ୍ତି ସେଇ ଭ୍ୟାନଟାରେ ମାନେ ଏସି ଫେଶି କିଛି ନାହିଁ ସେଇଥିରେ ବସିକି ଗଲାବେଳକୁ ଯା ଯାକ ପେଲା ରେ ଯୋଉ ଗରମ ହଉଛି ମୋ ପୁଅ ଜମା ଯାଉନି ବହୁତ କାନ୍ଦୁଛି ଜିଦ୍ଦି କରୁଚି। ଆଉ ତାକୁ ପା ହେମ ବାଟେଇଲା ବେଳକୁ ଆମେ ବହୁତ। କଷ୍ଟରେ ବାଟଉଚୁ ଆମେ ବି କାନ୍ଦି ପକାଉଛୁ ସେ ଏତେ ଜୋରେ କାନ୍ଦୁଛି ।
ହଁ ନାଇଁ ଆପଣ ନେଇକି ଡ୍ରପ୍ କରି ଦଉ ନାହାନ୍ତି।
ବାର କିଲୋମିଟର ।
ଓହୋ ଆଚ୍ଛା ଆଚ୍ଛା ଡିଷ୍ଟାନ୍ସ ଅଧିକ ହେଇଯାଉଛି ଆଉ ।
ହେଇଯାଇଛି ତାପରେ ମୋ ମୁଁ ନେଇକି ଗଲା ପରିକା ସେମିତି କିଛି ମାନେ ସୁବିଧା ନାହିଁ । ସ୍କୁଟି ଫୁଟି ମୋର ନାହିଁ ।
ହୁଁ ହୁଁ ।
ସାର୍ ତ ଡିଉଟି ପଳଉଚନ୍ତି ଆଉ କିଏ ନେଇକି ଯିବ । ଆଉ ତ ଆମ ଘରେ କେହି ନାହାନ୍ତି।
ଏପଟେ ବି ବାର କିଲୋମଟର ନେଇକି ଗଲେ ପୁଣି ଧରିକି ଆସିଲା ବେଳକୁ ଇଆଡ଼େ ଘର କାମ ପଡ଼ିରହିବ । ଯାଉଥିବ।
ଆଜ୍ଞା ସେଥିପାଇଁ ସବୁଥିରେ ଅସୁବିଧା ହଉଛି ।
ତାଙ୍କ ସ୍କୁଲରେ ସବୁ ପ୍ୟାରେଣ୍ଟସ ମାନେ କମ୍ପ୍ଲେନ କଲେ ସେ ଯାହା ହେଲେ ଗୋଟେ । କରନ୍ତେ ଆଉ ଏକୁଟିଆ । ଗଲା ବେଳକୁ ସିଏ ଟିକେ ସେଟାକୁ ଏତେ ରିକ୍ସ ଦଉନାହାନ୍ତି ହଁ ମ ଗୋଟେ । ପିଲା ହଁ ଚଲୁ ଆଡ଼ଯେଷ୍ଟ ହେଇଯିବ ଏଇଆ ଆଉ।
ଆଉ ରୋଷେଇ ବାସି କଣ ଆରମ୍ଭ କଲେଣିି ସକାଳୁ।
ବସେଇଛି ଡାଲି ଆଉ ଭଜା ମୋ ଝିଅ ରୁଟି ଖାଇକି ଯାଉଛି ତ ଟିକେ ଗ୍ରୋଥ ହେଇ ଯାଇଛି । ଛି ନା ଛୁଆଟା ।
ଆଚ୍ଛା ଆଚ୍ଛା ।
ଆମେ ତାକୁ ଭାତ ଦଉନୁ ସେ ସକାଳୁ ସ୍କୁଲ ଗଲାବେଳେ ରୁଟି ଖାଇକି ଯାଉଛି।
ଓ ହୋ।
ରୁଟି ଅଛି ରାତି ରୁଟି ବାସି ରୁଟି ଟା ବି।
ଭଲ ଭଲ ହଁ ।
ହଁ ରୁଟି ଅଛି ଖାଲି ଡାଲି ଆଉ ଭଜା ବସେଇଛି ଖାଇକି ଯିବ ବୋଲି ସେ। ଏକ
ହ ଉଁ ହୁଁ ସକାଳୁ ତ ଯୋଉ ଭଳିଆ ବର୍ଷା ସିଜନରେ ପଖାଳ ଖାଇବାକୁ ଇଚ୍ଛା ହିଁ ହଉନି । ଠିଆ ହେଇଚୁ ଆଜି ଟିକେ ପୁଣି ବାରଟା।
ନାଇଁ ପଖାଳ ତାକୁ ଦେଉଥିଲି ଯେ ଏଇଠି ବର୍ଷେ ଦୁଇ ବର୍ଷ ହେଲା ତାକୁ ପଖାଳ ବନ୍ଦ କର ଦେଇଚୁ କେତେବେଳେ କେମିତି ଘରେ ରହିଲେ ଖାଇଦିଏ। ନହେଲେ ଏଇ ମର୍ଣ୍ଣିିଂରୁ ତାକୁ ରୁଟି ଦିଏ ପଖଳ ଦିଏନି। ଏମିତିରେ ବି ତ ଗ୍ରୋଥ୍ ହେଇଯାଉଛି ପୁଣି ପଖାଳଟା ଖାଇଲେ ବେଶୀ ଦେହରେ ଟିକେ ଲାଗେ ସେଇଟା।
ହୁଁ ହୁଁ ହୁଁ।
ଉଁ ପଖାଳ ତାକୁ ଟୋଟାଲି ଦେଉନି ମୁଁ ଗ୍ରୋଥ ପାଇଁ ଛୁଆଟା ମୋର ବେଶୀ ବହୁତ ମାନେ ଆ ଛୁଆ ବେଳୁ ତାର ଟିକେ ଦେହ ବାହା ବେଶୀ ଖରାପ ହେଇଯାଉଛି ଗ୍ରୋଥ ଟା ବଢିଲେ ସବୁ ପ୍ରକାର ପ୍ରୋବ୍ଲେମ ହବ।
ସେମ୍ ଇଂଞ୍ଜେସ୍କନ ମୁଁ ସାନ ଭଉଣି ତ ସେଇଭଳିଆ ଆଉ ସେ ତ ଉଠି ପାରୁନି ତଳେ ବସିଲେ। ହୁଁ।
ନାଇଁ ସେମିତି ସିଚୁଏସନ୍ ହେଇନି କିନ୍ତୁ ଠିକ୍ କଷ୍ଟ ହଉଛି ତାକୁ ମାନେ ଏଇ ଚାଲିବା ପାଇଁ ଉଠ ବସ ହେବା ପାଇଁ ମୁଁ ତାକୁ ସକାଳୁ କହିଥିଲି ମର୍ଣ୍ଣିଂ ରୁ ଉଠୁ ସବ ହବୁ ଉଠିକି। ସେଇଟା ତାକୁ ଟିକେ କଷ୍ଟ ହଉଛି ଫୁଟିଆ ଫୁଟିଆ ସବୁ ବଥା ହେଇଯାଉଛି ଜଙ୍ଗ ଫଙ୍ଗ।
ହୁଁ। ମୋ ମୋ ଭଉଣି ଟା ଯଦି କୁହାହବ ସକାଳୁ ଉଠିଲା ମୁଁ ପାଟି କରିବ ଚାଲିବ ଶିଢରେ ଛାତ ଘରେ ସେ ଦେଖେ ମୁଁ ପଳେଇଲି କୁଆଡେ ସାଇଡ କି ବାହାରକୁ ସେଠୁ ଆସିବ ସିଢିରେ ଚଢିକି ଆସିବ ଛାତ ଉପରେ ଆସିକି ବସ ଟ୍ୟାପ ଲାଗିଛି ପାଣି ଟିକେ ମାଧ୍ୟମରେ ନଅଟା ଧର ସାତ ସାତଟାରେ ଆସିବ ସାତଟା ପାଞ୍ଚ ବେଳକୁ ଘରେ କି ତୁ ଚାଲି ଆଇଲୁ ହଁ ପରା ଦେଖୁନୁ କେତେ ଝାଳ। ମୁଁ ଯୋଦନ କହିଲି ମୋ ସାଙ୍ଗେ ଚାଲେ ଜମାରୁ ଶୁଣିବନି।
ସେ ବୁଝି ପାରୁନାହାନ୍ତି ଯେ ମୋ ଭାଇ ମତେ ମୋ ନିଜ ପାଇଁ ମତେ ଗାଇଡ କରୁଛି। ବୁଝିପାରିବେନି ବା ମ ଝିଅ ବି ସେମିତି ହୁଏ ଠକେ ବହୁତ ଠକେ। କିନ୍ତୁ ଏବେ ଯୋଉ ତାକୁ ମୁଁ କଟକ ନେଇକି ଯାଇଥିଲି ସେଠି ସେ ମ୍ୟାଡାମ ତାକୁ ଭଲ ସେ ବୁଝେଇଥିଲି କହିଲେ ବାବା ମାମାଙ୍କୁ ହଇରାଣ କରୁଛୁ ତୁ। ହ ଏତେ ମୋଟା ହଉଛୁ ଖାଇବା କମଉନୁ ଏକ୍ସରସାଇଜ କରୁନୁ। ଆଉ ତୁ କଷ୍ଟ ପାଉଛୁ ବାବା ମାମାଙ୍କୁ କଷ୍ଟ ଦଉଛୁ ଏମିତି ବହୁତ ପ୍ରକାର ତ ବୁଝେଇଥିଲେ। ତଥାପି ସାଢ଼େ ଛଅଟା ପର୍ଯ୍ୟନ୍ତ ସେ ବିଛଣାରୁ ଉଠୁନି। ସାଢ଼େ ଛଅଟା ପରେ ଏ ହୁଁ ଚାଲିବା ପାଇଁ ବର୍ଷା ପାଗ ବୋଲି କହୁଛି ମୁଁ ଚାଲି ପାରିବିନି ମୁଁ ଏ ମତେ କତରା ଲାଗୁଛି ଯିବିନି। ମୋର ଛାତକୁ ନହଲେ ଯା ଆ ନହଲେ ସେ ଯୋଉ ଷ୍ଟେପ ରେ ଖାଲି ଏପଟ ସେପଟ ହଉ ଟିକେ ତଳ ଉପର ହଉ।
ହୁଁ।
ହଉନି ହଉନି ସେଥିପାଇଁ ଖାଲି ଉଠୁ ବସ ହଉଛି ଆଉ।
ଓହୋ ରାହୁ ସାଢ଼େ ଛଅଟା ଭିତରେ ହେଲେ ଉଠୁଛନ୍ତି ଇଏ ତ ଆମର ଏପଯ୍ୟନ୍ତ ଶୋଇଛି। ସେ ଉଠିବ ସାଢ଼େ ଆଠଟା ନଅଟା।
ତାଙ୍କର ପଢ଼ା ଟେନସନ ନ ସରିଯାଇଛି ବୋଧେ ଆଉ ମୋ ଝିଅର ପା ଟେନ୍ କ୍ଲାସ। ଟେନ୍ଥରେ ପଢ଼ୁଛି ସେ ନଉଠିଲେ କେମିତି ହବ ଟ୍ୟୁସନ୍ କେମିତି ଯିବ ସ୍କୁଲ କେମିତି ଯିବ।
ହୁଁ ହୁଁ।
ସେଥିପାଇଁ ତାକୁ ଉଠେଇବା ପାଇଁ ପଡୁଛି ନହେଲେ ସିଏ ବି ଯଦି ତାର ସେଇ ଟେନସନ ଟା ନଥାନ୍ତା ନା ସେ ଟୋଟାଲି ଦ ଦଶଟା ପର୍ଯ୍ୟନ୍ତ ସୋଲ।
ଆଚ୍ଛା।
ବହୁତ ଅଳସୁଆ। ବୁରିସ୍ ଆମେ ସିନା କହୁଛନ୍ତି ତାଙ୍କୁ ସେମାନେ ବହୁତ ଲେଜି ଏଇ ଗ୍ରୋଥ ପାଇଁ।
ହୁଁ ହୁଁ।
ତାଙ୍କୁ ସେ ଶୀଘ୍ର ସେମାନେ ଉଠି ପାରିବେନି ଅଳସୁଆ ଲାଗିବ ତାଙ୍କୁ। ଶୋଇବା ପାଇଁ ଇଚ୍ଛା ହବ। ଉଁ ତାଙ୍କୁ କେମିତି ଲାଗିବ? ତାହେଲେ ଆପଣ ଉଠୁନାହାନ୍ତି ତ ଆଉ ଖାଇଥିବେ କିଛି ଖାଇନଥିବେ।
ନାଁ ନାଁ ଖାଇନି ବାହାରେ ଆସିକି ବସିଥିଲି ଆଉ।
ବର୍ଷା ଛାଡିନି ନା ଛାଡିଗଲାଣି ଆମର ଏପଟେ ଖରା ହେଲାଣି।
ନାଇଁ ବର୍ଷା ଛାଡିଗଲାଣି।
ଏଇ ଟାଇମ ଟା ଟିକେ ଛାଡିଗଲେ କଣ କି ଯୋଉ ଗାଧୁଆ ପାାଧୁଆ ଲୁଗାପଡା ଟିକେ ଶୁଖିବ ନହେଲେ ସିଏ ଭାରି ପ୍ରୋବ୍ଲେମ୍।
ହଁ ଆମର ଘରେ ମେନ୍ ପ୍ରୋବ୍ଲେମ ଟା ହଉଛି ଲାଇନ୍ ଫାଇନ୍ ଯୋଉ ହଠାତ୍ ପଳଉଛି କାହାର ମନେ ପନେ କେତେବେଳେ ପାଣିକୁ ପାଣି ଉଠେଇବା ପାଇଁ ଟାଙ୍କିକୁ। ସକାଳୁ ସବୁଦିନ ସେ ଯୋଉ କେତେ କେତେ କେତେ
ଟିକେ ଉଠିଚନ୍ତି ସିଏ ଯଦି ଚଲେଇ ଦିଅନ୍ତେ ତାହେଲେ ହେଇଯାନ୍ତା।
ହଁ।
କରେଣ୍ଟ ପଳେଇଲେ ସେଇଟା ଗୋଟେ ବଡ ଅସୁବିଧା ଆଉ।
ହଁ ପା।
ଆମେ ଲଗେଇ ଦେଇଛୁ ଯୋଉ ସପ୍ ସପ୍ଲାଏ ସପ୍ଲାଏ ପାଣି ଯୋଉ ଆସୁନି କି ମାନଙ୍କୁ। ଆମେ ସେଇଠୁ ଡାଇରେଟ ପାଇପ୍ କନେକଷନ କରିକି ଅଲଗା ଟାଙ୍କି କରିଦେଇଛୁ। ତ ସେଠି ବି ଯେତେବେଳେ ପାଣି ଆସୁଛି ମଟର ଲଗେଇ ଦେଇଛୁ। ଆଡଜେଷ୍ଟ ହେଇଯାଉଛି ଆଉ।
ଏଇ ଗାଁକୁ ଆମର ୱାଟର ସପ୍ଲାଏ ଆଜି ଯାଏଁ ହେଇନି।
ଆଉ ଆମର ମେ ବେକୁ ଦିଟା ମାନେ ପ୍ରତି ଘର ଆଗରେ ଆମର ଦିଟା ନାଖେ ଟ୍ୟାପ। ଗୋଟେ ପଞ୍ଚାୟ ତରଫରୁ ଆଉ ଗୋଟେ ଯୋଉଟା ମେଗା ସପ୍ଲାଏ ୱେଟର ପାଖରେ ଯୋଉଟା।
ହୁଁ।
ପଢ଼ାପଢ଼ି ନାହିଁ।
ଆମର ଅଛି ମାନେ ମୋ ବାପଘର ସେପଟେ ମୁଁ ଛୋଟ ଛୁଆ ବେଳୁ ଦେଖିଛି ଆମର ୱାଆଟର ସପ୍ ଲାଏ ସେପଟେ କର। ଏପଟେ କିନ୍ତୁ ଆଜି ଯାଏଁ ନାହିଁ କାମ ହେଇଆସୁ ଥିଲା ପୁଣି ଅଧାରୁ ରହିଚି।
ହୁଁ ହୁଁ।
ଟାଙ୍କି ଫାଙ୍କି ତ ଆମର ବସିନି। ଘର କାମ ସରିନି ତ ଉପରଘରଟା । ଟାଙ୍କି ବଷା ଏମିତି ମଟର ଫଟର ଲାଗିଛି। ହଁ ସରିଲା ସରିଲାଣି ଅବଶ୍ୟ ଆହୁରି ଆଉ ଖାଲି କଲରଟା ଅଛି।
ହ
ସେଇଥିଲାଗି କଲର ସରିଲେ ସରିବ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଘରେ ଭଲ ସମସ୍ତେ ଅଛନ୍ତି। ଆମେ ତ ଫ୍ୟାମିଲିରେ ବାପା ମା ଆମେ ଦି ଭାଇ ଆଉ ଭଉଣୀ ଜଣେ ଭଉଣୀ ମ୍ୟାରେଜ କରି କରୁଛନ୍ତି ଆଉ।
ଆଉ ଶୋଇଛନ୍ତି ପରା କହୁଛନ୍ତି।
ସିଏ ସାନ ଭଉଣୀ ନା ମାନେ ମାଉସୀଙ୍କ ଝିଅ ସେ ଆମ ଘରେ ରହୁଛି।
ଓହୋ।
ଯେହେତୁ ରହୁଛି ଆଉ ତାକୁ ମାଉସୀ ଝିଅ ବୋଲି ଆମେ ଝିଅ।
ନା ସିଏତ ଭଉଣୀ। ଯିଏ ନ ଜାଣି ପାରିବି ହଁ। କହିଲେ ମୁଁ ମାଉସୀ ଝିଅ କି କଣ? ଆଉ ସବୁବେଳେ କଣ ସେମିତି?
ସେ ଛୋଟ ବଳ ଯେହେତୁ ଅଛିେ ସେ ଯାଉନି ଘରକୁ ରହିଛି ଆଉ।
ହଁ।
ସେ ଯାହା ହେଲେ ଘରେ ଥିଲେ ଟିକେ ଗ୍ରୋଥ ତାଙ୍କର କମତା କାହିଁ କହିଲେ? ତାଙ୍କ ମା ଟିକେ ମାନେ କଡାକଡି ଶାସନ ଟା ରଖନ୍ତେ ଏଠି । କଣ ମାଉସୀ ଘର ମାନେ ଟିକେ କେହି କିଛି କହୁନନ୍ତି?
ହଁ ହଁ।
ଆଉ ସେ ସବୁଥିରେ ଟିକେ ଢିଲା ହେଇଯାଉଥିବେ ଲେଟ ରେ ଉଠୁଥିବେ ଏକ୍ସରସାଇଜ କରୁନଥିବେ ଏମିତି
ହଁ, ନାଇଁ ଦିଦିଙ୍କ ମ୍ୟାରେଜ ପରେ ବୋ ତାକୁ ଆଣିକି ରଖିଥିଵ।
ହଁ ହଁ।
ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା ।
ଆଉ ପରେ କଥା ହେବା। ଆଉ ହ